ହେଲୋ।
ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା। କେମିତି ଅଛନ୍ତି?
ଆପଣଙ୍କ ଭଏସେ ଟା ଟିକେ ବ୍ରେକ୍ ହଉଚି ମ୍ୟାଡାମ୍।
ଆଚ୍ଛା ଠିକ୍ ଅଛି।
ଆଜ୍ଞା ଆଜ୍ଞା। ହଁ ଏବେ ଠିକ୍ ଆସିଲା।
ଆଜ୍ଞା। ମୁଁ କହିଲି କି କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ଆଜ୍ଞା। ଆଉ ଏବେ କଣ କରୁଛନ୍ତି?
ଆରେ ଆରେ ସମାନ ଉଁ ମାନେ ପ୍ରଶ୍ନ ଦୁଇଜଣଙ୍କ ମୁହଁରୁ ଏକାଥରେ। ନାଇଁ ଏଇ ଟିକେ ଏ ବସିଥିଲି ଆସିକି ଆଜି ଆକ୍ଚୁଆଲି ଗାଁକୁ ଆସଛି ତ।
ମାନେ ମୁଁ ବାହାରେ ରହେ କାମ ପାଇଁ।
ଆଜ୍ଞା।
କାଲି ଯେହେତୁ ସରକାରୀ ଛୁଟିଅଛି ତେଣୁ ଗାଁକୁ ଟିକେ ଆସଚି ଆଉ ଛାତ ଉପରେ ବସିଚି ଘରର।
ଆଚ୍ଛା ଆଚ୍ଛା, ବହୁତ୍ ଭଲକଥା।
ଆଜ୍ଞା, ଆପଣ କଣ କରୁଛନ୍ତି?
ହଁ ମୁଁ ବି ଏମିତି ବସିଥିଲି, ବସିକି ଏମିତି ପଢ଼ୁଥିଲି ଗୋଟେ ବହି ପଢ଼ୁଥିଲି।
ଓ ଆପଣ ବହି ବି ପଢ଼ାପଢ଼ି କରନ୍ତି ଏବେ?
ହଁ ନିହାତି ଭାବରେ ମତେ ବହୁତ୍ ଭଲ ଲାଗେ ବିଭିନ୍ନ
ଯାହାହଉ ମାନେ ଗୋଟେ ଭଲ ଅଭ୍ୟାସ ରଖିଛନ୍ତି। ମୁଁ ବୋଧେ ଦୀର୍ଘ ଅଢେଇବର୍ଷ ତଳେ ବହିଟିିଏ ପଢ଼ିଥିଲି ବୁଝିଲେ। ଆଉ ଆଜି ପର୍ଯ୍ୟନ୍ତ ସେ ବହି ନା ଖୋଲି ହଉଚି ନା ମାନେ ଇଛା ହଉଚି ବହି ପଢ଼ିବାପାଇଁ। କିନ୍ତୁ, ସମୟର ଅଭାବ କି କଣ ମୁଁ ବୁଝିପାରୁନି ଭାବୁଛି ବହି ପଢ଼ିବି, କିନ୍ତୁ ପଢ଼ି ପାରୁନି।
ଭାବୁଛନ୍ତି, କିନ୍ତୁ ପଢ଼ି ପାରୁନାହାନ୍ତି
ଆଜ୍ଞା।
ନା ନା ନିହାତି ସେଇ ମାନେ ବହି ପଢିବାର ଅଭ୍ୟାସ ଟା ବହୁତ ସୁନ୍ଦର। ଆଉ ଆପଣ ତ ପଢି ବିି ଥିବେ, ଏମିତି ନୁହଁ କି ପଢି ନାହାନ୍ତି ଆପଣ ବହି ପଢନ୍ତୁ, ଯୋଉ ସମୟରେ ଆପଣ ଯେ କୌଣସି ବହିବି ଆପଣଙ୍କୁ ପସନ୍ଦ ଗଳ୍ପ, କବିତା, ଉପନ୍ୟାସ, ଗଳ୍ପ କୌଣସି ପୁରାଣ, ଶାସ୍ତ୍ର ବହି ବି ହେଇପାରେ। ନିହାତି ବହୁତ୍ ଆତ୍ମସନ୍ତୋଷି ଦିଏ। ଯେତେଳେ ଗୋଟେ କାହାଣୀ ଭିତରେ ଆମେ ପସୁ, ଗୋଟେ କବିତାକୁୁ ପଢୁ।
ଆଚ୍ଛା। ନାଇଁ ଠିକ କଥା ଆପଣ କହିଲେ, ଦେଖିବା ଚେଷ୍ଟା କରିବା। କିନ୍ତୁ ଭାବୁଛି ମୁଁ ବେଳେ ବେଳେ ପଢିବା ପାଇଁ, ଭାବ ବେଳେ ବେଳେ କଣ ସବୁବେଳେ। ପୁରା ଭାବୁଛି ବୁଝିଲେ, କିନ୍ତୁ ଜୀବନ ଶୈଳୀଟା ଏଇଭଳିଆ ହେଇଯାଇଚି ଯେ, ସମୟ ବି ମିଳୁଛି। କିନ୍ତୁ, ଯୋଉ ପାଖରେ ଯୋଉ ଯନ୍ତ୍ରଟି ଅଛି, ମୋବାଇଲ ଫୋନ୍
ଆଜ୍ଞା ଆଜ୍ଞା।
ତାରି ପାଇଁ ସବୁ ଯାଉଚି ସମୟ ଆଉ, ସାମାଜିକ ଗଣମାଧ୍ୟମରେ ଯୋଉ ଇନଷ୍ଟାଗ୍ରାମ୍ ଆସିଛି ରିଲସ୍ ସ୍କ୍ରୋଲ୍ କରି କରି ସେ ପୁରା ଆଜ୍ଞା।
ହଁ, ସେଇଟାତ ନିହାତି ସମସ୍ତଙ୍କ ଉପରେ ପ୍ରଭାବ ପକେଇଛି। ଛୋଟଠୁ ନେଇକି ବଡ ପର୍ଯ୍ୟନ୍ତ। କିନ୍ତୁ ସବୁ ପରେ ବି ଆମର ଏଇଭଳି କିଛି କିଛି ଅଭ୍ୟାସ ରହିବା ଦରକାର, ଯାହା ମାଧ୍ୟମରେ କି ଆମେ ସବୁରୁ ଦୂରେଇ ବି ରହିପାରିବା, ଏଇ ବାହାନାରେ।
ଆଜ୍ଞା।
ହ
ନାଇଁ ମୁଁ ବି ଅନୁମାନ କରିଛି ଯେତେବେଳେ, ହଁ କୁହନ୍ତୁ।
କିଛି କୁହନ୍ତୁ ଆପଣ।
ନାଇଁ ମୁଁ ବି ଅନୁମାନ କରିଛି, ଯେ ଯେତେବେଳେ ମାନେ ଆପଣ ପଢାପଢି କରୁଥିବେ। ମାନେ ବହୁତ ଜିନିଷ ଶିଖିବାକୁ ପାଇବେ। ତେଣୁ ଆପଣ ଯେତେବେଳେ ଶିଖିବାକୁ ପାଇବେ ଆପଣଙ୍କର। ମାନେ ଆତ୍ମସନ୍ତୋଷ ବଢିବ। ଆଉ ଯୋଉ ଅ ମାନେ। ସେଲ୍ଫ କନଫିଡେନ୍ସଟା ସେଇଟା ବି ବଢିବ। ଆଜ୍ଞା।
ତ ଯେମିତିକି ଆମେ ଦଶ ପ୍ରକାର ବହି ପଢିଲେତ ଆମେ ଦଶ ପ୍ରକାର ଜ୍ଞାନ ବି ସେଥିରୁ ପାଇଥାଉ।
ଆଜ୍ଞା ଆଜ୍ଞା।
ତ ମୁଁ ଯେମିତି ପଚାରୁଥିଲି କି, ଯଦି ବା ଯାହାବି ଆପଣ ଆଜି ପର୍ଯ୍ୟନ୍ତ ପଢିଥିବେ ବୁକ୍। ତ ସେଇ ଭିତରୁ କୋଉ ପ୍ରକାର ବହି ପଢିବା ପାଇଁ ଭଲ ଲାଗେ ଆପଣଙ୍କୁ?
ମତେ?
ଆଜ୍ଞା।
ମତେ ସେମିତି ତ ମାନେ ନିର୍ଦ୍ଦିଷ୍ଟ ଭାବରେ କୌଣସି। ତିମାନେ ସେମିତି କିଛି ନାହିଁ, ମୁଁ ଯୋଉ ବହି ହେଲେ ପଢେ, କିନ୍ତୁ ବେଶୀ ଟିକେ ଏଇ ମାନେ ଇତିହାସ ପଢିବା ପାଇଁ ଭଲ ଲାଗେ ଆଉ।
ଆରେ ବା ବହୁତ୍ ବଢିଆ।
ଆଜ୍ଞା, ଯେହେତୁ ସତ୍ୟ ଆଧାରିତ ଘଟ। ଟଣାବଳି ସେଗୁଡା, ତ ଆମର। ଆଁ ମାନେ ପୁରୁଣା ଦିନର କଥା, ଏଗୁଡାକ ଜାଣିବା ପାଇଁ। ପୂର୍ବତନ ଯୋଉ ଆମର ଅଛନ୍ତି, ଆମେ ଯାହାଙ୍କର ବଂଶଧର ତାଙ୍କ। ଙ୍କରି ବିଷୟରେ ଜାଣିବା ପାଇଁ ମତେ ଟିକେ ଭଲ ଲାଗେ, ତେଣୁ ମୁଁ ଇତିହାସଟା ପଢ଼ିବା ପାଇଁ ମତେ ଭଲ ଲାଗେ।
ଆରେ ବହୁତ ବଢିଆ କଥା। ମୁଁ ଏଇଠି କିନ୍ତୁ କହିବି ମତେ ତ ବିଭିନ୍ନ ପ୍ରକାର ବହି ପଢିବା ପାଇଁ ଭଲ ଲାଗେ କିନ୍ତୁ ଇତିହାସ ଯେମିତିକିି ସେଇ ସ୍କୁଲ ସମୟର କଥା କହିଲେ, ଇତିହାସକୁ ମୁଁ ଏଇଥିପାଇଁ ମାନେ ଇତିହାସର କେବେ ହେଇଥିଲା କାହିଁକି ହେଇଥିଲା କଣ ହେଇଥିଲା ଏତେ ସବୁରେ ମାନେ ଏତେ ସବୁ ପାଇଁ ମୁଣ୍ଡ ଖରାପ ହେଇଯାଏ ମତେ ସବୁ ଭଲ ଲାଗେ କିନ୍ତୁ ଇତିହାସରେ ମତେ ଲାଗେ କାହିଁକି ଏତେ ସବୁ କାହିଁକି କଣ କେବେ ତାରିଖ ସବୁ ମନେ ରଖିବା ପାଇଁ ପଡେ। ସାହିତ୍ୟ ବହି ତ ବହୁତ ଭଲ ଲାଗେ ସମସ୍ତଙ୍କର ପ୍ରିୟ କିନ୍ତୁ ଇତିହାସ ପ୍ରତି ମୋର ଏମିତି ଭାବନା ଥିଲା।
ନାଇଁ ମନେ ରଖିବା ପାଇଁ ପଢିବାକୁ ଭଲ ଲାଗେନି କିନ୍ତୁ ମାନେ ପଢିଲେ ଅବଶ୍ୟ ସେ ସେଇ ଯୋଉ ଇତିହାସ ଯୋଉ ପାଠ ସେ ପାଠରେ ଆପଣଙ୍କର କିଛି ମାନେ ବହୁତ ଜିନିଷ ମନେ ରହେନି କିନ୍ତୁ ପଢିଲେ ସେଇ ସେଇ ଯୋଉ ସେଇ ଯୋଉ ନିର୍ଦ୍ଦିଷ୍ଟ ସମୟରେ ଟା ଯୋଉ ପଢିବାର ଯୋଉ ସମୟ ଟା ସେ ସେତେବେଳେ ଟିକେ ଭଲ ଲାଗେ। ଯେ ଏଇଟା ହେଇଥିଲା ଏମିତି ହେଇଥିଲା। ତ ସେଥିପାଇଁ ମତ ଆପଣଙ୍କୁ କଣ ପଢିବାକୁ ଭଲ ଲାଗେ?
ମତେ ବହୁତ କହିବାକୁ ଗଲେ ଆଧ୍ୟାତ୍ମିକ ବହି ପୁରାଣ ଶାସ୍ତ୍ର ଏସବୁ ଭଲ ଲାଗେ। ସେ ସବୁ ପ୍ରତି ମୋର ବହୁତ ରୁଚି ରହିଛି ସେଇଟା ଆଉ କହିପା ରିବିନି କି ଆଜି ହେଇଯାଇଛି ଗୋ ଟେ ଦୁଇ ଦିନରେ ହେଇଯାଇଛି ମୋର ସେଇଟା କେମିତି ପିଲା ଦିନ ଅତୀତ ସେ ଏଥିପାଇଁ ମୋର ବହୁତ ସେଇ ବହି ପ୍ରତି ରୁଚି ବିଭିନ୍ନ ପ୍ରକାର ପୁରାଣ ପଢିବି ବିଭିନ୍ନ ପ୍ରକାର ଶାସ୍ତ୍ର ଜାଣିବି କୋଉ ପୁରାଣ କଣ କହେ ଏଇ ସବୁ ଆପଣ ଯେମିତି କହିଲେ ଇତିହାସ ପଢିକି ଇତିହାସ ଆମର ପୂର୍ବଜ ମାନଙ୍କ ବିଷୟରେ ସେ ସବୁ ଭଲ ଲାଗେ ଆପଣଙ୍କୁ। ମତେ ବି ଠିକ ସେମିତି କଣ ଅଛି ପୁରାଣରେ କୋଉ ପୁରାଣ କଣ ଆମକୁ ଜ୍ଞାନ ଦଉଛି? ମତେ ବି ସେଇ ସବୁ ବିଶ୍ଳେଷଣ ଭଲ ଲାଗେ।
ପୁରାଣ ବି ଗୋଟେ ପ୍ରକାର ଇତିହାସ ଆମର ତେଣୁ ଆପଣଙ୍କ ରୁଚି ବି ମୋ ରୁଚି ସହ ମାନେ ଆଂଶିକ ଭାବେ ଟିକେ ମିଶି ଯାଉଛି।
ସମାନ ଆଜ୍ଞା।
ଆଚ୍ଛା କଣ କଣ ପୁରାଣ ଆପଣ ପଢିଛନ୍ତି ମୁଁ ଟିକେ ଜାଣିବାକୁ ଚାହିଁବି?
ଆ ଯେମିତି କି ଗରୁଡ଼ ପୁରାଣ। ଆଉ ବ୍ରହ୍ମ ବୈବର୍ତ ପୁରାଣ ଶିବ ପୁରାଣ। ତାପରେ ଗଲେ ଆଉ ଛୋଟ ଛୋଟ ଯାହାବି ଅଛି ସେଥିରେ କହିବାକୁ ଗଲେ ଟିକା ଗୋ ଗୋବିନ୍ଦ ଚନ୍ଦ୍ର ବ୍ରହ୍ମ ବୈବର୍ତ୍ତ ପୁରାଣ ଯୋଉଟା କି ସେଇଟା ବହୁତ ଭଲ ଲାଗେ। ଆଉ ଗଙ୍ଗା ମାହାତ୍ମ୍ୟ।
ଆଚ୍ଛା ଆଛା।
ହଁ ତ ମତେ ଭଲ ଲାଗେ କି ମୁଁ ବିଭିନ୍ନ ପ୍ରକାର ପୁସ୍ତକରୁ ବିଭିନ୍ନ ପ୍ରକାର କଥା ଜାଣିବି ଆଉ ସେଇ ଯୋଉ ପୌରାଣିକ କାହାଣୀ ଗୁଡା ଜାଣିଲେ ନା ମନରେ ମାନେ ଆମର ଆଜିକା ଯୁଗରେ ପୁରାଣ ଶାସ୍ତ୍ର ଆମକୁ ବଞ୍ଚିବାର ରାହା ଦିଅନ୍ତି ସେ ସେଥିରୁ ଆମେ ବହୁତ ନୈତିକ ମୂଲ୍ୟବୋଧ ସହିତ ବହୁତ ଜ୍ଞାନ ବି ଆହରଣ କରିପାରୁ।
ଆଜ୍ଞା ଆଜ୍ଞା। ନାଇଁ ପୁରାଣ ତ ମାନେ ପୁରାଣ କାହାକୁ ନେଇକି ଯୋଉମାନେ ମାନେ ଆଦର୍ଶବାନ ଲୋକମାନେ ଥିଲେ ସେମାନଙ୍କର କଥାଟାକୁ ହିଁ ପୁରାଣରେ ମାନେ ସ୍ଥାନ ଦିଆଯାଇଛି ଆଉ ସେମାନଙ୍କ କଥା ଯଦି ଆମେ ପଢିବା ଆମେ ବି ଅବଶ୍ୟ ତାଙ୍କ ଭଳି ହୋଇ ହୋଇନ ପାରିଲେ ବି ମାନେ କିଞ୍ଚିତ ଯଦି ସେଥିରୁ ବି ଲାଭ କରି ପାରିବା ତେଣୁ ଆମ ଜୀବନ ବି ମାନେ ଆଦର୍ଶମୟ ଜୀବନ ବି ହୋଇପାରିବ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆଉ ଯେମିତି କିି ପୁରାଣ ଗୀ ଯେମିତି କିି ରାମାୟଣ ମହାଭାରତ ଗୀତା ଶ୍ରୀମଦ୍ ଭାଗବତ ଏଇଟା ତ ଆମ ପ୍ରତ୍ୟେକ ଓଡିଆଙ୍କ ଘରେ ତ ନିହାତି ଭାବରେ ଥାଏ ମତେ ଲାଗେ ଆଜିକା ଏମି ତି ହେଇଯାଇଛି। ବା ସେ ସବୁ ଅଛି ଆଉ ଠାକୁରଙ୍କୁ ଘରେ ରହିକି ପୂଜା ପାଉଚି ସେ ସବୁକୁ ଆମେ ସେତେ ଆଦର ସହକାରେ ପଢୁନାହିଁ। ବାସ୍ ବିଧି ଅନୁସାରେ ରହିଯାଇଚି। କି ହଁ ଘରେ ରଖିବା ଉଚିତ। ଭାଗବତ ଘରେ ରହିବା ଉଚିତ ଗୀତା ଘରେ ରହିବା ଉଚିତ। ସେ ରହିବା ଉଚିତ ସହିତ ଆମକୁ ତାକୁ ପ୍ରତ୍ୟେକ ଦିନ ତାକୁ ଆମକୁ ପାଠ କରିବା ଉଚିତ୍ ସେଇ ଆଗ୍ରହ କମି କମି ଆସିଗଲାଣି।
ନାଇଁ ମୋର ବି ମାନେ ଭାଗବତ ପଢିବାରେ ବହୁତ ଇଚ୍ଛା ଥିଲା ମୁଁ ବି ଗୋଟେ ମାନେ ଛୋଟ ବହି ଟିକେ କିଣିକି ପାଖରେ ରଖିଥିଲୁ ବୁଝିଲେ? ଦୁଇ ତିନି ଦିନ ପଢିଚି ତାପରେ ସେଇ ଅଭ୍ୟାସ କୁ ଆ ପଳେଇଲା ପୁଣି ଥରେ ଆଉ।
ନିହାତି ଭାବରେ ଯେମିତି କିି ଆମେ ପ୍ରତ୍ୟେକ ଦିନ ଯୋଉ ଅଭ୍ୟାସ ଟାକୁ ଆମର ମାନେ ମାନେ ନିତିଦିନ ଜୀବନୀରେ ଆମେ ସେଇଟାକୁ ଯୋଗ କରିବାକୁ ଚାହିଁବା ତ ସେଇଟାକୁ ଆମକୁ ପ୍ରତ୍ୟେକ ଦିନ ଅଭ୍ୟାସରେ ପରିଣନ କରିବାକୁ ହବ। ତ ନହେଲେ ଏଇ ଅଭ୍ୟାସ ରହି ମାନି।
ନାଇଁ ଆପଣଙ୍କ କଥାରୁ ଯାହା ଲାଗୁଚି ଯେ ଆପଣ ଭାରି ଶତବଜ୍ଞ ହେଇଥିବେ। ଯାହା ହଉ ମାନେ ସେଇ ଅଭ୍ୟାସ କୁ ଜାରି ରଖିଚନ୍ତି। ମୁଁ ମାନେ ଏମିତି ଗୋଟେ ଲୋକ ମାନେ କୌଣସି ଜିନିଷରେ ବାନ୍ଧି ହେଇ ରହିପାରନି ଏକପଟିଆ ବୁଝିପାରିଲେ? ମାନେ ଅତି ଶୀଘ୍ର ମତେ ବିରକ୍ତ ଲାଗେ। ତେଣୁ ଦେଖାଯାଉ ସେ ଅଭସରେ କେବେ ମାନେ ପରିବର୍ତ୍ତନ ଆସୁଚି। ଚେଷ୍ଟା କରିବା ଏଥର ଆପଣ ଏତେ ଭଲ ଭଲ କଥା କହିଲେଣି। ମାନେ ଏତେ ଭଲ ଜିନିଷ ଯଦି ମିଳିବ ଆମକୁ ବହି ପଢିଲେ ପୁରାଣ ପଢିଲେ ଆମେ କଣ ପାଇଁ ନ ପଢିବେ।
ନିହାତି କେବଳ କହିପାରିବାନି କି ହଁ କେବଳ ଆଧ୍ୟାତ୍ମିକ ପୁରାଣ ଶାସ୍ତ୍ର ଯେମିତି କିି କହିଲି ଏମିତି କି ଆମର ଯୋଉ ବହୁତ ବଡ ବଡ କବିମାନେ ଅଛନ୍ତି ସେମାନଙ୍କର ଲିଖିତ ଗଳ୍ପ ପୁସ୍ତକ ଯେମିତି କି ଉପନ୍ୟାସ ରହିଲା କିମ୍ବା ସେମାନଙ୍କର କବି ତା ପୁସ୍ତକ ମାଳା ସେ ସବୁ ବି ପଢିଲେ ମନକୁ ଆମର ବିଭିନ୍ନ ପ୍ରକାର କଣ କୁହନ୍ତି ଜ୍ଞାନ ସହିତ ସେମାନେ ଯୋଉ ଶବ୍ଦ ସଂଯୋଜନା କରନ୍ତି। ସେଇ ସବୁ ମାନେ ବହୁତ ଭଲ ଲାଗେ।
ଆଜ୍ଞା ଆଜ୍ଞା। ଆଚ୍ଛା ପୁରାଣ ବିଷୟରେ କହିଲେ ଭାଗବତ ତ ମୁଁ ପଢି ପାରିନି। ଭାଗବତର ଏମିତି କିଛି ଜିନିଷ ଯୋଉଟା କି ମାନେ ଆପଣଙ୍କୁ ଭଲ ଲାଗିଚି ମତେ କହିପାରିବେ?
ହଁ ଭାଗବତ ଦେଖନ୍ତୁ ଗୋଟେ ହଉଚି ଆମର ଗୀତା- - ଆଉ ଗୋଟେ କହିଲା ଭାଗବତ ଆଜି ପର୍ଯ୍ୟନ୍ତ ବହୁତ ଓଡିଆଙ୍କ ମନରେ ପ୍ରାୟତଃ ଏଇ ଗୀତା ଆଉ ଭାଗବତ ଭିତରେ ଦ୍ଵନ୍ଦ ଭାବ ରହିଯାଇ କେହି ଭାବନ୍ତି ଦୁଇଟି ପୁସ୍ତକ ଗୋଟେ କିନ୍ତୁ ନାଇଁ ହଉଛି ଗୀ ତା ଅଲଗା ଏବଂ ଶ୍ରୀମଦ୍ ଭାଗବତମ ଅଲଗା। ଶ୍ରୀମଦ୍ ଭାଗବତମ ହଉଛି ଆଜ୍ଞା। ନା ନା ନା ମୁଁ ତ ସେଇଥିପାଇଁ ପ୍ରଥମେ ଆପଣଙ୍କର ଏଇ ସନ୍ଦେହ ଦୂରୀଭୂତ କରିବା ପାଇଁ କହିଲେ କି ଆପଣ କୋଉଟା ବିଷୟ ଜାଣିବା ପାଇଁ ଚାହୁଛନ୍ତି ଗୀତା ନା ଭାଗବତମ ଶ୍ରୀମଦ୍ ଗୀତା ଅଲଗା ଶ୍ରୀମଦ୍ ଭାଗବତମ ଅଲଗା ସେ ଗୀତା ହଉଛି ଆମର ଯୋଉଟା କି ମହାଭାରତ ଯୁଦ୍ଧ ଭୂମି ରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୋଉ ସବୁ ଉପଦେଶ ବାଣୀ ଦେଇଥିଲେ ପ୍ରଦାନ କରିଥିଲେ ସେଇଟା ହଉଚି ଆମର ଗୀତାରେ ଅଛି। ଆଉ ଭାଗବତ ହେଲା ନଈମଳିଶା ଅରଣ୍ୟରେ ଋଷି ମାନେ ବସିକି ଆ ମାନେ ସନକ ଆଦି ମୁନି ମାନେ ଯୋଉ ଶ୍ରବଣ କରୁଛନ୍ତି ଭଗବାନ ଶ୍ରୀ କୃଷ୍ଣଙ୍କର ପ୍ରତ୍ୟେକ ତାଙ୍କ ଜୀବନ ଶୈଶବରୁ ଆରମ୍ଭ କରିକି ତାଙ୍କର ସମ୍ପୂର୍ଣ୍ଣ ଜୀବନୀ ଗୁଣ ଗାଥା ସେଇଟା ବର୍ଣ୍ଣନା ଅଛି ଆମର ଶ୍ରୀମନ୍ଦ ଭାଗବତମ ରେ।
ଆରେ ଆରେ ଆରେ ବହୁତ ବଢିଆ କଥା କଥା ମୁଁ ମାନେ ଆଜି ପର୍ଯ୍ୟନ୍ତ ବି ଜାଣିନଥିଲି ଯାହା ହଉ ଭଲ ଜିନିଷଟି ଆପଣଙ୍କଠୁ ଜାଣିବାକୁ ପାଇଲିି। ଯେହେତୁ ଆପଣ ଏତେ ସାରା ପୁସ୍ତକ ପଢିଛନ୍ତି ତେଣୁ ଜାଣିଛନ୍ତି ନିଶ୍ଚିତ। ମାନେ ମତେ ଭଲ ଲାଗିଲା ଶୁଣିକି ଆପଣଙ୍କ କଥା ମୋର ବି ବର୍ତମାନ ଏବେ ଟିକେ ଟିକେ ଇଚ୍ଛା ହେଲାଣି। ଯେ ମୁଁ ବି ବିଭିନ୍ନ ପ୍ରକାର ବହି ପଢିବା ଉଚିତ। ତେଣୁ ଆପଣ କଥାକୁ ରଖିକି ବର୍ତ୍ତମାନ ଠୁ ଅଭ୍ୟାସ ରେ ପକେଇବି ଯେ କେମିତି ସିଏ ଗୋଟେ ଫର୍ଦ ହଉ ପଛେ ଦିନକୁ ପଢେଇିବା ପାଇଁ ଚେଷ୍ଟା କରିବି।
ଆଜ୍ଞା ଆଜ୍ଞା ଯେମିତି କିି ଥାଏ ନା ଆମର ଓଡିଆରେ ରୁଚୁ ନ ରୁଚୁ ଖାଅ ପିତା ବୁଝ ନ ବୁଝ ପଢ ଗୀତା ତ ତେଣୁ ଆମକୁ ଯେ ପ୍ରତ୍ୟେକ ଧାଡିର ଅର୍ଥ ବୁଝିବାର ଅଛି ହୃଦୟଙ୍ଗମ କରିବାର ଅଛି ବିଶ୍ଳେଷଣ କରିବାର ଅଛି ତାହା କଦାପି ନୁହେଁ। ଆମେ ବାସ୍ ପଢୁଚେ ସେଇଟା ସେଇ ଯେଉଁ ଆମେ ସେଇଟା ହିଁ ଯେଉଁ ପ୍ରତ୍ୟେକ ଦିନର ଅଭ୍ୟାସରେ ପରିଣତ ହେଲା। ତାପରେ ପଢ଼ିଲେ ଆମେ ତା ପର ଦିନ ହୁଏତ ତାକୁ ବୁଝିବାକୁ ଚେଷ୍ଟା କରିବା ତା ପର ଦିନ ଆମେ ଆ ହୃଦୟଙ୍ଗମ ଏହିଭଳି ଗୋଟେ ମାନେ ଛୋଟ ଛୋଟ ଜିନିଷ ଟା ଆମର ଅଭ୍ୟାସରେ ପରିଣତ ହୁଏ।
ଠିକ୍ ଅଛି ମ୍ୟାଡ଼ାାମ ମୁଁ ନିଶ୍ଚିତ ଭାବରେ ଆପଣଙ୍କ କଥା ରଖିବି। ବର୍ତ୍ତମାନଠୁ ହିଁ ପଢ଼ା ଆରମ୍ଭ କରିବି। ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି ଯାହାଉ ଏତେ ଜିନିଷ ମୁଁ ଜାଣିବାକୁ ପାଇଲି।
ଆଜ୍ଞା ମତେ ବି ବହୁତ ଖୁସି ଲାଗିଲା କି ଆପଣ କହିଲେ କି ଆଜିଠାରୁ ପୁସ୍ତକ ପଢିବାର ଅଭ୍ୟାସକୁ ନିଜର ପ୍ରତିଦିନ ଲାଇଫରେ ଯୋଗ କରିବେ। ଆପଣଙ୍କ ସହିତ ବି କଥା ହେଇ ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ ମ୍ୟାଡ଼ାାମ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।